ଆଉ ଆପଣଙ୍କୁ ମୋ କଥା ଶୁବୁଚି?
ହଁ ହଁ ସବୁ ଠିକ। ହଁ ତୁ ହଁ ଶୁନା ଯାଉଚି।
ଆପଣ ଗୋଟେ ଭି କାମ କରନ୍ତୁ ସେ ଭିତର ଏ ଉପରେ ଭିତର ଘରକୁ ଯାଇକି ଖଟ ଉପରେ ଶୋଇକି ଆପଣ ଆପଣଙ୍କ କାମ କରନ୍ତୁ।
ହଁ ମୁଁ ଭିତରେ ଅଛି ବା।
ହଉ ଆଉ ମୁଁ କଣ କହୁଥିଲି କି। ଆପଣ ଆଜି ସନ୍ଧ୍ୟା ସମୟରେ କଣ ସବୁ କରିଛନ୍ତି ମତେ ଟିକେ କହିଲେ?
ସଂଧ୍ୟା ବେଳେ କଣ କରିବି ଗାଧୁଆ ତ ରୋଷେଇ କରିଥିଲି ଡେରି କରିକି ଦିଟା ବେଳେ ସବୁ ଅଛି କିଛି ସନ୍ଧ୍ୟା ବଳେ କରିନି ଶୋଇପଡିଥିଲି। ଆ ଚା କରିକି ଟିକେ ପିଇଥିଲି ପିଠା ଖଣ୍ଡେ କରିକି ଖାଇଥିଲୁ। ସଂଧ୍ୟା ବେଳକୁ ବସିକି ମୋବାଇଲ ଦେଖଥିଲି।
ଆପଣ ତ ଦିନ ସାରା ତାହେଲେ ଶୋଉଚନ୍ତି ଖାଉଚନ୍ତି ପିଉ ଚନ୍ତି ବୁଲୁଚନ୍ତି ଆଉ ଆଉ ପୁଣି କଣ କହୁଛନ୍ତି ଆପଣଙ୍କର ଏତେ କାମ ପଡିଯାଉଛି।
ଦିନମାନ ଶୋଉଚି ଖାଉଚି ଆଉ ରୋଷେଇ ବାସ ଘର କାମ ଘର ଓଳା ଲୁଗାପ ଟା ସଫା ତୋଳା ଗାଧୁଆ ପାଧୁଆ ରୋଷେଇ ବାସ ଠାକୁର ପୂଜା। ବାସନ ମଜା ସବୁ କିଏ କରୁଛି?
ସେଗୁଡାକ ଆପଣଙ୍କର ଯୋଉ ଗୁନ ଗୁଣବତୀ ଦିଟା ଝିଅ ଅଛନ୍ତି ଏଡେ ବଡ ବଡ ଝିଅ ଦିଟା ସେଇମାନେ କରୁଥିବେ। ଆପଣ ଆପଣ ତ ଖୋଲି ଶୋଉଚନ୍ତି।
ଝିଅ ମାନେ କରୁଚନ୍ତି ନା ଆଉ ବୁଲୁଚନ୍ତି।
ହଉ ଛାଡ ଛାଡନ୍ତୁ ଶୁଣନ୍ତୁ ମୁଁ କହିବାର ଥିଲା କି। ଆପଣଙ୍କ ଗାଁରେ ମାନେ ଆପଣଙ୍କ ବାପ ଘର ଗାଁରେ ଯୋଉ ଆ ଆପଣଙ୍କ ବାପ ଘର ଗାଁ ରେ ଯୋଉ ନଈଟା ଅଛି କୋଉଠି କହିଲ? ଅ ମାନେ ଯୁ ଅ ଯୁ ଜଷ୍ ଟ ଗାଁ କୁ ପଶୁ ପଶୁ ସେଇ ମାନେ ବାମ ପଟେ ବୋଧେ ପଡିବ ସବୁ। ଗୋଟେ ଅଛି ମଶାଣୀ ଭଳିଆ। ତା ସାଇଟ ରେ ଗୋଟେ ନଈ କୁ ଯିବା ପାଇଁ ବାଟଟେ। ତା ପାଖରେ ଯୋଉ ମନ୍ଦିର ଏପଟ ସାଇଟ୍ ରେ ରୋଡ୍ ର ଏପଟ ସାଇଟ୍ ରେ ଅଛି। ହନୁମାନ ମନ୍ଦିର ହେଲା ଆଉ ସବୁ ମନ୍ଦିର ଅଛି। ସେଇ ଯୋଉ ନଈ ରେ ମାଛ ଧରା ଧରି ହୁଏ?
ହଁ ଆଗୁରୁ ମାଛ ଧରା ଯାଏ। ନଈର ଗାଧୁଆବାଧୁଆ ହୁଏ ନଈ ପାଣି ନେଇକି ରୋଷେଇ କରୁ ଏବେ ନଈରେ ଗୋଟେ। ଆଉ ନଈକି କେଇ ଗାଧେଇବାକୁ ଆସୁନାହାନ୍ତି। ନଈ ଖାଇ ଯାଉଥିଲା ବୋଲି ଅ ସେ ନଈ ଚଟାଣ କରିଦେଇଚନ୍ତି ପଛକୁ। କେହି ନଈ ଖୋଳିକି ଆହୁରି ଚଉଡା କରଦେଇଚନ୍ତି। ଯାହାର ସବୁ ଜାଗା ଥିଲା ନଈ ତୁଟରେ ତାଙ୍କୁ ସବୁ ପଇସା ଦେଇଚନ୍ତି। ଆଉ ସେଠି ଆମର ମନ୍ଦିର ଶିବ ମନ୍ଦିର ଅଛି, ହନୁମାନ ମନ୍ଦିର ଅ ଅଛି। ଆମ ଗାଁ ଗ୍ରାମ ଦେବତୀ ଅଛନ୍ତି। ଆଉ କୁଲ ଗାଁ ପିଲାମାନେ ଗୋଟେ କରିଚନ୍ତି। ସେଠି ଲୋକ ହେଇଚନ୍ତି। ଆଉ କାର୍ତ୍ତିକି ମାସ ହେଲେ, ପଞ୍ଚକରେ ସେଟେ କୀର୍ତ୍ତନ ହୁଏ ଚଉଁରା କରିଛନ୍ତି। ଗାଁ ବାଲା ସବୁ ମିଶିକି କରନ୍ତି। ଯୋଉମାନେ ଚାକିରି ବାକିରି କରଚନ୍ତି, ସେମାନେ ସବୁ ଆସନ୍ତି। ପଇସା ପତ୍ର ଦିଅନ୍ତି। ଆଉ ତିନି ଦିନି କୀର୍ତ୍ତନ ହବ, ଭୋଜି ଭାତ ହବ, ଗାଁ ସାରା ରୋଷେଇ ବନ୍ଦ ହଉ ସେଇଠି ଖାଇବେ, ଝିଅଝିଆଣି ଆସିବେ, କଣିଆ ମାଇପିଲେ ସବୁ। ଆଉ ସେ ଆମର ସେଟା ରେ ବ ନଈ ଏବେ ବି ମାଛ ଧରୁଚନ୍ତି। ହୁଁ ଉଁ ଉଁ ଗଣ୍ଡ ଗୋଟେ ଗୋଟେ ଅଛି। ସେଠି ଝଟା ପକେଇଦିଅନ୍ତି। ମାଛ ସବୁ ରହନ୍ତି। ବୁଳେଇକି ବାହାଡା ଦେଇଦିଅନ୍ତି। ଜାଲ ବାଡା ଦେଇ ଦେଇକି ଝ ଗୋଳେଇକି ମାଛ ଧରନ୍ତି। ଆଗରୁ ଆମ ଛୁଆବେଳେ ଆମେ ଦେଖୁଚୁ ବହୁତ୍ ମାଛ ହୁଏ। ଆଉ ଆଗ ଭଳିଆ ମାଛ ନାଇଁ, କମିଗଲାଣି। ସବୁ ଔଷଧ ବିଷ ପକେଇ ଯଉ ଧାନ ଚାଷ କଲେ ସବୁ ମାଛ ଗୁଡା ମରିଗଲେ। ଆଉ ଏ ମାଛ ଅଛନ୍ତି। ଏତେ ନଈର ଆଉ ମାଛ ନାହାନ୍ତି ଆଗ ଭଳିଆ ଆଗରୁ ଯେ ସେ ମାଛ ଧଉଥିଲେ ଆମ ଝିଅଗୁଡା ଆମେ ଦେଖିଥିନୁ। ଏବେ ଆଉ ମାଛ ନାହିଁ। ସବୁ ନଈ ତୁଠ ଅସନାମସନା କଲେଣି ଆଉ ନଈରେ ତ କେହି ଗାଧେଇବାକୁ ଯାଉନାହାନ୍ତି ଆଉ ଅସନା ହେଇଗଲାଣି। ଏଇ ତୁଠ ଟିକେ କେତେ କେମିତି ରହିଚି ଆଉ ପାଣିଫାଣି ଆଣ୍ ଚନ୍ତି, ସେ ମନ୍ଦିର କାମ ହଉଚି ଏଇଆ ଆଉ।
ଆଚ୍ଛା ଆଚ୍ଛା, ଆପଣ କହୁଚନ୍ତି କି ଆଗରୁ ସେଇ ନଈରେ ମାଛ ଚାଷ କରାଯାଉଥିଲା। ମାନେ ଲୋକମାନେ ମାଛ ଚାଷ କରୁଥିଲେ ଏବେ ଆଉ ସେ ନଈରେ କିଏ ମାଛ ଚାଷ କରୁନାହାନ୍ତି, ଏଇଆ ତ।
ହଁ । ବାଳିଆ, ଭେଟି ସବୁ ଜ ଜିଅଳର ଫଡିବେ ମୋ ପୁଅ ପାଞ୍ଜଳ ଦେଇକି ମାଛ କେତେ ଧରିକି ଆଣିଚି। ଆଉ ସବୁ ଜିଅଳଫିଅଳ ଦଉନାହାନ୍ତି କିଛି କରୁନାହାନ୍ତି।
ଆଚ୍ଛା ଆଚ୍ଛା। ଏବେ ତ ସବୁ କିଣା ମାଛ ମିଳିଗଲା ନା ଏଇ ଯୋଉ ବଜାରରେ ଆଉ କାହିଁ କିଏ ଚାଷ କରିବେ? ତାପରେ ଏବେ ସମସ୍ତେ ଚାକିରୀବାକିରି ଉପରେ ମନ ଦେଲେ ଆଉ ଚାଷ୍ ଷ ବାସ ଉପରେ କିଏ ମନ ଦଉଚନ୍ତି? ଆଜିକାଲି ତ ସବୁ ବଖରା ଦେଇଦଉଚନ୍ତି। ସେ ତ ଆଉ ଚାଷବାସ ଏତେ କିଏ କରୁନାହାନ୍ତି। ନା ମୁଁ ଠିକ୍ କହିଲି ନା?
ହୁଁ।
ହଁ ମୁଁ ବି ସେଇ କଥା ହିଁ କହୁଥିଲି। ଆଗ କାଳର ମଣିଷ ମାନେ ସବୁ କରୁଥିଲେ। ଏବେ ତ ଆଉ କିଏ ଏତେ କରୁନାହାନ୍ତି। ଆଉ ମୁଁ କହୁଥିଲି ଆମ ଆପ୍ ଆପଣଙ୍କ ଗାଁରେ କିଏ ଏମିତି ପୋଖରୀ କରିକି ବି ମାଛ ଚାଷ କରିନାହାନ୍ତି?
ହଁ କରୁଚନ୍ତି ଆମ ନଈ ପାଖରେ ଆଗକୁ ଆମ ଇସ୍କୁଲୁ ଅଛି ଇସ୍କୁଲୁ ସେଇଠି ପୋଖରୀ ଟେ କଟା ହେଇଚି ମାଛ ଜଣେ କରୁଥୁଲା ଚାଷ। ଆଉ କାଇଁ ଦି ତି ଦି ତିନି ଆଉ ଦି ତିନି ବର୍ଷ ହେଲା କେଇ କରୁନାହାନ୍ତି, ମାଛ ସବୁ ଚୋରି କରିନେଇ ଯାଉଚନ୍ତି। ବିଷ୍ ଶ ପକେଇ ଦଉଚନ୍ତି ରାଗରେ, ସିଏ ଆଉ କରୁନାଇଁ। ସେ ଚାରିପିଟି ପୋ ଖରୀ ଚାରିପଟେ ଅମୃତ ଭଣ୍ଡା ଗଛ, ନଡିଆ ଗଛ କଦଳୀ ଗଛ, ଆମ୍ବ ଗଛ, କମଳା ଗଛ କାଗଜି ଲେମ୍ବୁ ଗଛ ସବୁ ବିଭିନ୍ନ ପ୍ରକାର ଗଛ ପକେଇ ଦେଇଛନ୍ତି। ଆଉ ପରିବା ଚାଷ କରନ୍ତି। ଆ ସବୁ ବାଇଗଣ, ଖଡ଼ା, କଲରା, ଜହ୍ନି, କାକୁଡି ସେ ତିକି ସବୁ ଲଗେଇକି ବାଡ ଘେରେଇ ଦେଇଚି, ସେ ପାଣି ପମ୍ପରେ ବୋହି ଦିଏ। ଆଉ ଚାଷ କରନ୍ତି, ଆଉ ଏବେ କଣ କ ମୁଁ ଶୁଣୁଥିଲି ପଚାରୁଥିନି ଆମ ଗାଁରୁ ଏ ଖୁଡି ହେରାଙ୍କୁ କହୁଥିଲା ସେ ଆଉ କରୁ ନାହିଁ, ସେ ବୁଢା ହେଇଗଲାଣି ଟିକେ। ତା ପୁଅ ବୋହୂ ବାହାରେ ସବୁ ଅଛନ୍ତି। ଆଉ ଏ ବୁଢାବୁଢୀ ଦି ଜଣ ଆଉ ଏତେ ଚାଷ କରୁନାହାନ୍ତି। ଆଉ ଆମ ବାପଘର ଦିଟା ପୋଖରୀ ଥିଲା, ଆମର ମାଛ ଚାଷ ହଉ ଥିଲା, ମୋ ଜେଜେମା ଥିଲା ବେଳେ ଆଉ ବୈଶାଖ ମାସର ପାଣି ବୋଇ ଦବ, ନୂଆ ବିଲର ନୂଆ ପାଣି ଆସିବ ବିଲର ଟାଇଚି ଧାନ ହବ ବୋଲି ସେ ନାଳ କାଟିି କାଟିକି ଆଣିକି, ଆମ ଗଡିଆରେ ପୁରେଇ ଦେଇକି ମାଛ ଚାଷ କରେ, ମାଟି ଉଠାଏ। ସବୁ ଗଛ ମୂଳରେ ଦେଇଦିଏ, ମାଟି ବର୍ଷକୁ ବର୍ଷ ଉଠେଇବ ପଙ୍କ। ମୋ ଜେଜେମା ମରିଗଲାଣି ଦଶ ବାର ବର୍ଷ, ଆମର ସେ ପୋଖରୀ ଦିଟା ଆଉ କିଛି କାରବାର ନାହିଁ ସବୁ ପୋତି ଦେଲେଣି, ଆଉ ସବୁ ତ ଘରେ ଟ୍ୟାପ ବୋରିଂ କରିଦେଲେ। ଘରେ ଟ୍ୟାପ୍ ଲଗେଇଦେଲେ, ଆଉ ଗଡିିଆ ପୋଖରୀ ଆଉ କଣ ଦରକାର? ଘରେ ଗାଧୋଇଲେ, ଘରେ ଲାଟିନ୍ ଗଲେ, ଘରେ ଟ୍ୟାପ୍ ଖୋଲିକି ପାଣି ମୋଡିଲେ, ଗଡିଆ ସବୁ ଦି ଦିଟା ଗଡିଆ ଆମର ପୋତି ଦେଲେଣି ସବୁ। ଆଉ ମାଛ ଯୋଉ ଥାନ୍ତି ସବୁ, ଏଇ ବିଲ ପାଣି ହେଇନି ଅସାଢ ମାସ ସେ ପାଣି ଫୁଲୁ ହେଇଗନେ, ସେ ଉଠିକି ପଳେଇବେ। ଆମର ଗୋଟେ ସେଠି ପଡିଆ ଅ ଛି କଉ, ମାଗୁର ସବୁ ଉଠିକି ପଳେଇବେ, କଙ୍କଡା ସେଇଠି ସବୁ ଧରନ୍ତି ସବୁ ଆମ ଯେନା ସାହି ହରିଜନ ଅଛନ୍ତି ସେଇଠି ସବୁ ଧରିବେ, ଏଇଠିଆମର କେହି ଯାଆନ୍ତିନି ଧରିଆକୁ। କେଇ ତ ଘରେ ପୁଅ ଛୁଆ ରହୁନାହାନ୍ତି, ସବୁ ଚାକିରି ବାକିରି କରି ପଳେଇଲେଣି। କିଏ ଯିବ ଧରିବାକୁ? ଆମର ଗୋଟେ ଖାଲି ଦାଦା ଅଛନ୍ତି, ସେଇ ଯାଆନ୍ତି ବେଳେବେଳେ।
ଆଚ୍ଛା ଆଚ୍ଛା ମାନେ ଆପଣ ଯୋଉ ଆ ଆପଣଙ୍କ ଗାଁକୁ ଯେତେବେଳେ ମୁଁ ଯାଇଥିଲି, ମୁଁ ସେତେବେଳେ ଦେଖିଥିଲି ଆପଣଙ୍କ ଘର ପଛ ପଟେ ଯୋଉ ପୋଖରୀଟା ଅଛି, ଆପଣ ସେଇ ପୋଖରୀ କଥା କହୁଛନ୍ତି?
ହଁ ସେଇ ଦିଟା ପୋ ଖରୀ ଆମର ବଡ ବଡ। ଏବେ ସବୁ ପୋତି ହେଇଗଲାଣି ବୋଲି, ଛୋଟିଆ ଛୋଟିଆ ଦେଖା ହଉଛି ପଙ୍କ କଢା ହଉନି। ଆଉ ମାଟି ଖାଇଗଲା ବାଉଁଶବୁଦା ଅଛି ବୋଲି, କାମୁଡିକି ରଖିଛି।
ହଁ ସେଇ ପୋଖରୀ ଦୁଇଟା ତ ଏବେ ପୁରା ଛୋଟ ଛୋଟ ହିଁ ଦିଶୁଛି, ତାହେଲେ ଏବେ ସେ ପୋଖରୀ ଦିଇଟାକୁ ବୋଧେ ଆସ୍ତେ ଆସ୍ତେ ସମସ୍ତେ ପୋତି ଦଉଛନ୍ତି, କିଛି କିଛି ଜାଗାରେ ଘର କରି ସେଥିପାଇଁ ପୋତି ଦଉଛନ୍ତି ବୋଧେ ଆଉ।
ବାଡିରେ କିଛି ଗଡିଆ ଦରକାର ନାହିଁ, ସେ ପୋତି ଦଉଛନ୍ତି ଜାଗା ଫେର ହବ। ଆଉ ଛୋଟ ପିଲା ଅଛନ୍ତି କେତେବେଳେ ପଳେଇବେ, ବାଡ ଫାଡ ବୁ ଯା ହଉନି, ମୋ ଜେଜେମା ଥିଲା ବେଳେ ବାଡ ଫାଡ ବୁଜିି ଦିଏ। ଘେରେଇକି ରଖେ ଗଡିଆ ସବୁ ଆଉ ବାଡ ଫାଡ ବୁଝା ହଉନି ସେ ପୁତି ଦେବେ ଏ ସବୁ ଆସ୍ତେ ଆସ୍ତେ ଆଉ ଜାଗା ସଟ ହଉଚି। ଚି ଛୁଆପିଲା ସବୁ ବଢିଗଲେଣି ଘର ଦ୍ୱାର କରିବାକୁ। ଜାଗା ସଅଟ ଆଉ ପୁତି ଦେଇଚନ୍ତି ଆଉ।
ହ୍ୟାଲୋ।
ହଁ ଆଜ୍ ମା ଆପଣଙ୍କୁ କଣ ମୋ କଥା ଶୁଭୁ ନାହିଁ କି?
ହଁ କୁହନ୍ତୁ ଶୁବିଲା ଏଥର।
ହଁ ମୁଁ କହିଲି କି ଆଜି କାଲି ତ ସବୁ ଲୋକ ବାହାର ମୁଖା ହେଲେ ନା। ସବୁ ଲୋକ ଚାହିଁଲେ କି ବାହାରୁ ଯାଇକି - - ଦୁଇ ପଇସା ଇନକମ କରିକି ଘରକୁ ଆଣିବେ। ଆଉ କାରଣ ତାଙ୍କୁ ଲାଗୁଛି କି ଆଉ ଚାଷ ବାସରେ ଏତେ ପଇସା ନାହିଁ? ଆଉ ହଉଛ ଏଥିପାଇଁ ତ ସେମାନେ ସବୁ ବାହାର ମୁଖା ହେଉଚନ୍ତି। ଯେହେତୁ ସେମାନେ ବାହାର ମୁଖା ହେଉଚନ୍ତି। ସେଥିପାଇଁ ଆଉ ଚାଷ ବାସ କୁ ସେମାନେ ଏତେ ଟିକେ ମନ ଧ୍ୟାନ- - କି ମନୋଯୋଗ କିଛି ବି ଦେଲେନି ସେଥିପାଇଁ ମାନେ ଏମିତି- - ମାଛ ଚାଷ ହେଲା କି ଏମତି ପନିପରିବା ଚାଷ ହେ- - ହେଲା କିମ୍ବା ଧାନ ଚାଷ ହେଲା ଏଇ ସବୁ ର ଟିକେ ହଉଚି ମାନେ ଅ - - ସୁବିଧା ହଉଚି ନହେଲେ ଆଗରୁ ତ ସମସ୍ତେ ମାନେ ମୁଁ ଛୋଟ ବେଳେ ମୁଁ ଦେଖିଚି - - ମାନେ ଚାଷ ମାନେ ଯାହାର ଜମି ପୋଖରୀ ଥିବ ସିଏ ହିଁ ଗାଁ ରେ ସବୁଠାରୁ ବଡ ଲୋକ ମାନେ କହିବେ କି ଏଇ ଲୋକଟା ପାଖରେ ବହୁତ ପଇସା ଅଛି। କାହିଁକି ନାଇଁ ୟା ପାଖରେ- - ବହୁତ ପୋଖରୀ ଅଛି ବହୁତ ମାଛ ଚାଷ କରାଉଚି। ସେ ଆଉ ପୁଣି ବହୁତ ମାନେ ପରିବା ଚାଷ କରୁଚି। ଏମିତି କରୁଚନ୍ତି ନହେଲେ ଆଜିକାଲି ଯିଏ ଚାକିରି ବାକିରି କରୁଛି ବାହାରେ ଯାଇକି ସେମାନଙ୍କୁ କୁହା ହଉଚି। ମାନେ ଏମିତି ଆଜିକାଲି ଏମିତି ହେଇଗଲାଣି। ଆପଣଙ୍କୁ ବି ଏମିତି ଲାଗୁଛି ନା କି ଆଜିକାଲି ଏମିତି ହେଇଗଲାଣି।
ହଁ ସେଇ ଆଉ ଆମ ଘରେ ତ ସବୁ ପଦାକୁ ପଳେଇଚନ୍ତି କେହି ଘରେ ନାହାନ୍ତି। ଆ ସେ ଗଡିଆ ଆଉ ଚାଷ ବାସ- - କିଏ ଦେଖିବ କିଏ କରିବ ତା ବେଗୁ ସଣ ସେଇଥିପାଇଁ- - ଜେଜୁ ଜେଜେମା ଥିଲାବେଳେ ନିଜେ କର ଜାଲ ପକେଇ ମ ଜେଜେମା ମାଛ ଧରି ପକେଇବ। ଆ ମାଛ ଛାଡିଥିବ ଇଚ୍ଛା କରିବ ଖାଇବାକୁ ଗୋଟେ ଜାଲେପ ଗୋଟେ ପକେଇ ଦବ। ସାଙ୍ଗେ ସାଙ୍ଗେ ଭା ଭାଜିବ ରାନ୍ଧିବ ଆମକୁ ଡାକିବା ଆମେ ଖାାଉ। ଆଉ ସେଭଳିଆ ତ ଏଇଠି କେହି ନାହାନ୍ତି ଆଉ କାହିଁ ପୋଖରୀ ରଖିବେ ବିଲ ଚାଷ ଧାନ - - ଚାଷ କରିଥିଲେ ଆଦ୍ୟ ରୁ ଗାଇ ଗ ଏ ମାଛ କି ରଖିବୁ ଏ ଘର କରିବେ ସବୁ- - ପୋତି ପକାଉଚନ୍ତି ଆଉ।
ଆଚ୍ଛା ଆଚ୍ଛା ହଁ ଆଜିକାଲି ସମସ୍ତେ ତ ସେଇଆ ଚାହୁଁଚନ୍ତି। ହଉ ଛାଡନ୍ତୁ ଆଉ କଂ କରିବା। ହଉ ତାହେଲେ ଆପଣ ଯାଆନ୍ତୁ ଖିଆପିଆ କରିବେ ମୁଁ ତାହେଲେ ଏବେ ରଖିଚି।